ହଁ।
ଆଜ୍ଞା ନମସ୍କାର ଭାଉଜ।
ବୁଢ଼ାଟା ହେଇଥା
ଆଉ କାଲି ଆସିଲେ କେତେବେଳେ?
କାଲି ପଳେଇ ଆସିଲେ ଦଶଟା ଭିତରେ ବୋଧ ଦଶଟା ସାଢ଼େ ଦଶଟା ଭିତରେ ପଳେଇ ଆଇଲେ।
ଆସିକି ଖାଇଲେ ନା ଆଉ ଖାଇଲେନି?
ଆଉ ଖାଇବେନି ନା ଆସି ବୋଉ ଖାଇବାକୁ କରିଦେଲି ଆସିଲି ତାଙ୍କର ମୋର ଖାଇଲୁ ପା।
ହ।
ଆଉ ତମେ ଶୋଇପଡିଥିଲ କି ଯୋଉ କଲ କରିଥିଲି?
କେତବେଲେ?
ଦିନରୁ ଫୋନ କରିଥିଲି
ଆଁ
ଶୋଇପଡିଥିଲ?
କେତେବେଳେ କଲ କରଥିଲ?
ଦିନରେ କଲ କରିଥିଲି ବା।
ଓ ଟିକେ ସକାଳେ
ଓହୋ ଆଉ? ଆଉ ଖାଇବା ପିଇଆ ସରିଲାଣି?
ନା ଖାଇନି।
ହଁ।
ନା ଆଉ ମୋ ବୋଉ କଣ କରୁ
ବୋଉ ପାଇଁ ଗଲେ ଆଉ ଟିକେ ପୂର୍ବରୁ ନୂଆପଡା ମନ୍ଦିର।
କଣ?
ନୂଆପଡା ମନ୍ଦିର।
କଣ ପାଇଁ?
ଆରେ ସେଠି ଆମର ଯିଏ ବାହାଘର କରୁନଥିଲେ ଯୋଉ ବ୍ରାହ୍ମୁଣ
ହଁ।
ସେ ହେଲା ଆଜି ଶିବ ପାର୍ବତୀଙ୍କ ବାହାଘର ସିଏ ଆସିଥିଲେ କହିବାକୁ ଗୁଆର ଦେଇକିନା କଣ ଦେଇକି ଯାଇଥିଲେ ନନା ରେ ଆମ ଘରେ ଆଉ ଜଣଙ୍କ ଘରେ ସବୁ ଯାଇଛନ୍ତି ଆଜି।
ଭାଉଜ ଘରେ କିଏ କିଏ ଯାଇଛନ୍ତି?
ନନା
ଭନା ନା?
ହଁ।
ଭାଉଜା
ନା।
ହଁ ହଉ ଯାଇଛି।
ହୁଁ।
ଚାଲ ଯ ହାପି ନଛ।
ନା ନା ଆଉ ଜଣେ ଯିଏ ନାହାନ୍ତି ନା ତାଙ୍କର ଯୋଉ କାର ଅଛି ଯାହାର।
ହୁଁ।
ଆରେ ନାହାନ୍ତି ତ ଆମ ବାଘରକୁ ଯିଏ ଯାଇଥିଲେ। ନାାମ ଆାମ ବାହାରୁ ଯ ଯାଇଥିଲେ
ହଁ କା କରିଛ ତଚୁଟି। ଏଇ ପାଗଲେ। ହଉଲା।
ହୋ ଦଙ୍କରେ ଯାଇି ନୂଆପଢଡା।
ହଁ ଏ ଏବେ ଗଲେ।
ମୋ ବୋଉ ତ କେବେ ଯାଏନି ସେ
ଆ ସେ କହିଥିଲେ ସେ ଯିବା ପାଇଁ ଆଉ ସେ ଆମର ଯୋଉ ବାହାଘ କରିଥିଲେ ସେ ନନା ଆସି ବଲ ଯାଇଥିଲେ ଯିବା ପାଇଁ
ହାପି ନା।
ଡିଉଡି।
କେତେବେଳେ ଆସିବେ?
ଏଗାରଟା।
ରାତି ଏଗାର ଟା ରେ
ହଁ।
ତମେ ଏନା ଏକାଟିଆ ମା ଲୋ ଡର ମାଡିବନି? ତ ହମ ତ ଅଛେ ଆଉ ଆଛ।
ହୁଁ।
କେେ ଯାଏନି କେମିତି କ୍ଷଣିିକ ଗଲା କୁଆଡେ ଯାଏ ଘର
ଆ ସେ କେବେ ଆ ସେ କେବେ ଦେଖିଛନ୍ତି ନା ନୂଆ ବଡ ମନ୍ଦିର?
ସେଥର ବୋଉ ଘର ଛାଡି କୁଆଡେ ବି ଯାଏନି ତାର ଦେହ ଖରାପ ତାପରେ ତା।
ଆଉ ସି ତବେ ଦେଖି ନାହାଥିବା ସେ କହିଲି ଯାଅ। ସେକେବେ ଯାଇନାହାନ୍ତି ନୂଆପଡା ମନ୍ଦିର ଦେହ ଭଲ ହେଇଗଲାଣି।
ୋଟ ମଜିାଇ।
କଣ କହିଲ ଟିକେ ଜୋର କହୁନ ସୁୁଭୁନି।
ମୁଁ ତାକୁ କେତେ ଆଡେ ବୁଲେଇ ନିଏ ମୁଁ ଯାଇଥିଲି ନେଇ ନେଇଆସିଥିଲେ ହେଇନଥାନ୍ତା।
ଆରେ ବା, ଯେ ତାଙ୍କ ଶିବ ପାର୍ବତୀକୁ ବାହାଘର କହିଥିଲେ ଯିବା ପାଇଁ ତମେ ଆସିଲ କଣ ପାଇଁ।
ମୋ ବୋଉ ଯାଉଛି ଶିବ ପାର୍ବତୀ ର ବାହାଘର ଦେଖିବା ପାଇଁ। ହେ ହେ ହେ ତ କଣ ଘରୁ ପଦାକୁ ବା ପାଦ ବାହାର କରେନି ସେ ଯାଇଛି ଶିବ ପାର୍ବତୀ
ହାଲୋ
ହୁଁ,
ଆଉ ଆଉ କଣ କରିଚ ଆଜି ରୋଷେଇ
ରୋଷେଇ ଦିନରେ କରିଥିଲି, କୋବି ତରକାରୀ ଆଉ ଭଜା।
ହଁ,
ହୁଁ ହ ରାତି ରାତିରେ ରୁଟି ହବ, ହାପି ନନାଙ୍କ ପାଇଁ ଭାତ ଅଛି, ଆଉ ଖାଲି ରୁଟି ହବ। ତମର
ଏୟାରପୋଡ ଟା ସବୁବେଳେ ଚାର୍ଜ ସରିଯାଉଛି କଣ ମୁଁ ବୁଝିପାରୁନି।
କଣ?
ଏୟରପୋଡ଼ ଟା ସବୁବେଳେ ଚାର୍ଜ ସରିଯାଉଛି। ବ ସବ
ତମର ରୋଷେଇ ସଇଲାଣି? ହାଲୋ। ହାଲୋ।
ହଁ,
ତମର ରୋଷେଇ ସରିଲାଣି?
ରେ ମୁଁ ପରା ଏବେ ଡିଉଟି ଆଇଲି ପରା।
ଓହୋ, ହଁ ଯଉ,
ହୁଁ, କିଏ ଆମ ଶୋହନ?
ଯୋଉ କଣ କହୁଛ?
କିଏ ସୋହନ ନା କିଏ ପାଖରେ
ଓ ହଁଉ ସେ ବସିଛନ୍ତି, ବାହାରେ ଅଛୁ, ଅପା ସହନ ମୁଁ ବାହାରେ ଅଛୁ
ଆଉ ପାମ୍ପଡ ଫାମ୍ପଡ କରିକି ଖାଉନ
ପାମ୍ପଡ଼ ମୁଁ ଛାଣିକି, ଗୋଟେ ଡବାରେ ପୁରେଇକି ରଖିଛି ଆଜି ଭାତ ଖାଇଲା ବେଳେ ଦି ଦିଟା
ହଁ ସହନ ର କଣ କାମ ସଇଲା
ମୋର ତ ସରିଗଲା ନା
ହୁଁ ହୁଁ ହୁଁ ହଁ ହଁ ଦେଖାଯାଉ କଣ ହବ । କଣ ଖବର ତାର କଣ ଆଉ କଥା ହେଇନି ଆଉ ।
କଥା ହେଇନା ହଁ
ଆଉ ହାପିନା ଡ୍ରେସେ ଆଣିଲେ ସୋହନ ହରିକା
ହୁଁ ତାଙ୍କର ଆଣିଲେ ଆ ସାନଭାଉଜଙ୍କ ପୁଅରଆଣିଲେ। ଆଉ ମିଷ୍ଟିକି ମୁଁ ଦେଇଦେଲି ହଜାର ଟଙ୍କା।
ହ
ଆଉ କଣ ଦେବେ କହୁଥିଲେ ତ?
କଣ?
ଆଉ କଣ ନନାଙ୍କୁ ଦେବେ ନା କଣ କହୁଥିଲେ କଣ ଦେବେ କି ନାହିଁ ଆଉ ଜାଣିନି? ହୁଁ
ଧନର ହେଲା ନା ଭଲ ପେଣ୍ଟ ସାର୍ଟ?
ହଁ ସେ ଯାଇଥିଲା ପା।
ଆଉ ମିସ୍ତ୍ରୀ ପାଇଁ କଣ ଡ୍ରେସ୍ ପାଇଛନ୍ତି?
ମୁଁ ନା ଦେଇଦେଲି ପଇସା।
ତା ଚଏସ ରେ ସିଏ ଆଣିବ ନା କଣ ଠିକ୍ କଥା ଏଇଟା।
ହଁ
ତା ଚଏସରେ ସେ ଆଣିବ। ଶଠିକ କଥାଟ
ମୁଁ ଆଉ ମୋ ଡ୍ରେସ୍
ହଁ ହଁ ନା ରଖିବ ନା ନା ତାକୁ ରଖିବେଛି ବାହାରେ ପୋଛା କପଡା କରିମି। ଗ୍ୟାସ ଫ୍ୟାସ ପୋଛିଆକୁ କପଡା ନାଇଁ ତ ମୁଁ ଭାବିଲି ସେଇଥିରୁ ଖଣ୍ଡେ ଖଣ୍ଡେ
ମୁଁ କୁର୍ତ୍ତା ଆଉ ତା କୋଟ ଟା ଆଉ ପେଣ୍ଟ ଟା ନ୍ତାା ଭଲ ଲ କି ସାଇ କରିକି ରଖଥିବ। ତାକୁ ତାକୁ ପୁଣି ବର୍ଷେ ଦି ବର୍ଷ ପରେ ପୁଣି କାମରେ ଆସିପାରେ।
ହେଁ ମୁଁ ସେଥିରେ ଖଣ୍ଡେ ଖଣ୍ଡେ ନଲି କାଟିକି ପୋଛକୁ ପା ମୁଁ ଭାବୁଛି ଗ୍ୟାସ ପ ପ ପୋଛେଇିବାକୁ ।
ହେ ଏ ଆଉ ମାସେ ଦିମାସେ ଗନେ ଫୁଣି କଣ ଗୋଟେ ପାଟି ଫାଟି ହେଇଗନେ ହେରା ପିନ୍ଧିକି ଯିବି। ଆରାମରେ।
ମୁଁ ଏଆ ଗ୍ୟାସରେ ପୋଛିମି କହିଲା ଗୋଟେ ପାଟି ଫାଟରେ ଅନ୍ ନେଇଥା
ଭାବୁଥୁଲି କଲ କରିମି ଏ ଯୋଉ ମେସେଜେ ରିଫ୍ରେସେ ଟିକେ ଆମ ଯୋଉ ଝିଅ ମେସେଜ ଯୋଉ କରିଥିଲା ରିଫ୍ରେସେ
କଣ କହିଲ?
ଝିଅ ଯୋଉ ମେସ୍ ସେମତି କରିଥିଲା । ମୁଁ କହିନି।
କିଏ କିଏ ମେସେଜେ କରିଥିଲା?
ମାମୁଁଙ୍କ ଝିଅ।
ହେ ତ ସେ ଯୋଉ ଇମୋଜିଗୁଡାକ ପଠେଇଥିଲା ସେଥିରେ ସେ ଦବ ରିପ୍ଲାଏ କାମ ନଥିଲା।
ହଁ ପା କସିକି ଦଶ ବାର
ସିଏ କେମିତି ସମସ୍ତିକି ଦିଏ? ସିଏ କଣ କନ୍ତିକି ଯାପିଲେ ତା ଗୋଟେ ପଠେଇଦେଲେ ଗଲା।
ହୁଁ
ମନଇଛା ପଠେଇ ଦୋଉଚି।
ଆଉ ଯୋଉ ନୂଆପଡା ରଞ୍ଜୁଆଦା ହାରିକା ହୁଁ। ଦାଦାଙ୍କ କଣ ସିଏ ଝିଅ ନା ତା ନାଁ କଣ ବ
ମୁଁ ଜାଣନି।
ତମ ବାହାଘରକୁ ଯିଏ ଥିଲାମ ତମ ବାହାଘରକୁ ଯିଏ ଥିଲା।
ତା ନାଁ କଣ ମୁଁ କେମତି ଜାଣିଲି? ତମେ ଜାଣିନ?
ଆଁ
ତମେ ଜାଣିନ?
ତା ନାଁ କଣ ବର୍ଷା ନା କଣ କୋଉଟା ଆଉ ମନେ ନାହିଁ।
ମୁଁ ଜାଣିନି ତା ନାଁ କଣ। ତମକୁ କହିଚନ୍ତି ମୁଁ ଜାଣିନି ତାଙ୍କ ନାଁ କଣ ତମେ ଜାଣନ ମୁଁ କେମିତି ଜାଣିବି?
ମୁଁ ବୁଝିଗଲି।
ହୋଉ ତମେ କଣ କାମ କରୁଚ କର ପରେ କଲ୍ କରଦୋଉ ଆଁ ହ
ଏ କେତେ ମିନଟି ହେଲା ଦଶ ମିନଟି ହେଲା ଆଉ ଟିକେ ଛାଡିକି ଫୁଣି କଲ କରୁଚି ଗୋଟେ ମିନଟି ଛାଡିକି ହାଲୋ